ଜୟ। ଆଉ କଣ କରୁଥିଲେ ଭାଇ କୋଉଠି ତମେ ପଢୁଚୁ କୋଉଠୁ କହୁଛନ୍ତି।
ମୁଁ ଭାଇ ମୁଁ କହୁଛି ଭଦ୍ରକ ରୁ।
ଆଚ୍ଛା ଆଚ୍ଛା କଣ କରୁଛନ୍ତି।
କଣ କରିବା ଏଇ ତ ଆଉ ଖାଇ ଖାଇବା ସ। ସଇଲା ଏବେ ଆଉ ଖାଇବା ସରିଲା!
ଆଚ୍ଛା ଆଜି ରୋଷେଇରେ କଣ ଖାଇଲେ!
ରୋଷେଇ ରେ ଆଜି ରୁଟି ଆଉ ରୁ! ଟି ଆଉ ତରକାରୀ ହେଇଥିଲା ଆଉ, ମାନେ ଗୋଟେ ମାନେ ବରା ତରକାରୀ ଗୋଟେ ହେଇ ପଡି
ଆଚ୍ଛା-ଆଚ୍ଛା। ଘରେ କିଏ ମା ରୋଷେଇ ମା ରୋଷେଇ କରୁଚନ୍ତି ନା ଆପଣ?
ମାମା।
ମା କରୁଚନ୍ତି ଆଚ୍ଛା-ଆଚ୍ଛା, ଆଉ ଆପଣ କଣ ପଢାପଢି କରୁଛନ୍ତି? ନା ଷ୍ଟୁଡେଣ୍ଟ ନା ଜବ୍ କରୁଚନ୍ତି ଜବ୍ କରୁଚନ୍ତି?
ନାଇଁ ଜବ୍ କରୁଚି ଜବ୍ କରୁଚି ଆଜ୍ଞା।
ଆଚ୍ଛା, କୋଉ ଡିପାର୍ଟମେଣ୍ଟରେ ଅଛନ୍ତି? କେତେ ପ୍ରାୟ ମାନେ ମାନେ କେତେ ଦିନ୍ ହେଲାଣି, ନା ନୂଆ ରିସେଣ୍ଟ ଜଏନ୍ ହେଇଚନ୍ତି?
ନାଇଁ-ନାଇଁ ମାନେ ଏବେ କମ୍ପ୍ୟୁଟର ମାନେ ଶି ଖୋଉଚି ଆଉ ପିଲାଙ୍କୁ ଆଉ ଆଜ୍ଞା ଶିଖୋଉଚି ପିଲାଙ୍କୁ।
ପିଜିଡ଼ିସିଏ କୋର୍ସ ପିଲାମାନେ କରୁଚନ୍ତି, ତାଙ୍କୁ ସେ କରୁଚନ୍ତି। ଆଚ୍ଛା, ଟିଉସନ୍ ନାଇଁ କି? ଆ ସେଥିରେ କେତେ ଇନକମ୍ କେତେ ହଉଥିବ
ହୁଁ ନିହାତି କୋଡିଏ ହେଇଯାଉଛି କୋଡିଏ ତିରିଶ ହେଇଯାଉଛି।
ତାମାନେ ଚଳିବା ପାଇଁ କିଛି ଅସୁବିଧା ହଉନି ଆଜିକା ଡେଟ୍ ରେ।
ନା ଅସୁବିଧା ହବନି କିମିତି, ତିରିଶ୍ ଚାଳିଶ୍ ହଜାର୍ କଣ ଆଜିକାଲି ଡେଟ୍ ରେ। ଜଣେ ଇନକମ୍ କରୁଚି କେବଳ ମୁଁ। ଆଉ ନିହାତି ଆସୁଚିନ୍ତି କୋଡିଏ ତିରିଶ୍ କୋଡିଏ, ତିରିଶ୍, ଚାଳିଶ୍ ଆସୁଚନ୍ତି ଆଉ।
ଆଚ୍ଛା-ଆଚ୍ଛା।
ଯିବା ଆସିବା କରୁଛନ୍ତି। କେବଳ ମୁଁ ଆଉ ଅଛନ୍ତି ବି ପିଲା।
ଆଉ ଜଗନ୍ନାଥ ପୁରୀ କେବେ ଯାଇଚନ୍ତି, ପୁରୀ କେବେ ଯାଇଚନ୍ତି? ହଁ ଟିକେ ଦେହ ଟିକେ ଭଲ ନାହିଁ, ଏପଟେ ପୁରା ପ୍ରବଳ ବର୍ଷା ଯୋଉ ଦି ଦିନ ତିନି ଦିନ ଟିକେ ବାହରେ ଟିକେ ତିନ୍ତିଗଲି ସେଥିପାଇଁ ଟିକେ ମୋ ଦେହଟା ଟିକେ ଭଲ ନାହିଁ ଥଣ୍ଡା। କାସ ଟିକେ ଧରିଦେ
ଓ ହଁ ଟିକେ ଯତ୍ନ ନିଅନ୍ତୁ ଦେହକୁ ଯତ୍ନ ନିଅନ୍ତୁ।
ନିଶ୍ଚୟ-ନିଶ୍ଚୟ, ଆଉ ପୁରୀ ଜଗନ୍ନାଥ କେବେ ଯାଇଚନ୍ତି?
ନା ଯାଇଚି ଥରେ ଯାଇଚି ହେଇଗଲାଇଁ ଚାରି ବର୍ଷ ପାଞ୍ଚ ବର୍ଷ ହେଇଗଲା, ଆଉ-ଆଉ ଯାଇନି ତାପରେ।
ଆରେ ଜଗା ଡ଼ାକି ନାହାନ୍ତି ନାଇଁ। ସିଏ ଡାକିଲେ ହିଁ ଯିବା, ଆମେ କଣ
ତାର ଯେତେବେଳେ ଇଚ୍ଛା ଥିବ ସେତେବେଳେ ଡା
ଆଉ ଭୁବେନେଶ୍ୱର କେବେ ଯିବୁ, ଭୁବେନେଶ୍ୱର କେବେ ଆସିଚନ୍ତି, ଭୁବନେଶ୍ୱର ଯାଇ ଥିବେ ନିଶ୍ଚୟ ଲିଂଙ୍ଗରାଜ ଯାଇଥିବେ?
ହଁ-ହଁ-ହଁ ଲିଙ୍ଗରାଜ ଯାଇଚି। ଲିଙ୍ଗରାଜ ଯାଇଚି। ଆଜ୍ଞା। ହାଲୋ। ହାଲୋ ଭାଇ। ଲିଙ୍ଗରାଜ। ହାଲୋ।